ହାଲୋ ଜୟ ଶ୍ରୀ ଜଗନ୍ନାଥ ମୋ କଥା ଶୁଭୁଛିଟି?
ଆଜ୍ଞା ଭାଇ ଶୁଭାଯାଉଛି କଣ କରୁଛନ୍ତି?
ଏନେ ଜଷ୍ଟ ଖାଇ ପିଇ ଉଠିଲି ଆଉ ତମେ କଣ କରୁଛ?
ମୁଁ ତ ବସିଛି ଖିଆ ପିଆ ହେଇନି ହବ ଆଉ କଣ ଖାଇଲ?
ହୁଁ ମୁଁ ଟିକେ ଆଜି ଗୋଟେ ଭୋଜି ଥିଲା ଯାଇଥିଲି ଖାଇବାକୁ
ଆଚ୍ଛା ଆଚ୍ଛା କଣ କଣ ଆଇଟମ ହେଇଥିଲା ସବୁ?
ଏ ତ ମୋ ଭାତ ଡାଲି। ଆଉ ତାଙ୍କର ଖଟା କରିଥିଲେ ବେସନ ତରକାରୀ କରିଥିଲେ। ଖିରି ପାମ୍ପଡ଼ ଭଲ ରୋଷେଇଟା ହେଇଥିଲା ହୁଁ।
ବଢିଆ ଆଉ
ଆଜ୍ଞା।
ହୁଁ ଆଉ ଘରେ ସବୁ କିଏ କିଏ ଅଛନ୍ତି ତମର?
ଘରେ ଆମର ସବୁ ଜଏଣ୍ଟ ଫ୍ୟାମିଲି ବହୁତ ଲୋକ।
କିଏ କି ଅଛନ୍ତି ତମ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ଆମେ ସେମିତି ଫ୍ୟାମିଲି କହିଲେ ଆମେ ବାପା ବୋଉ ଦି ଭାଇ।
ଆଚ୍ଛା ଭାଉଜ ଆସ
ଆଜ୍ଞା ନାଇଁ ନାଇଁ ଖୋଜାଖୋଜି ଚାଲିଛି ଆସିବେ ଆଉ
ଆଚ୍ଛା ଆଚ୍ଛା ଆଖି ବୁଲାଅ ବୁଲାଅ।
ଦେଖୁନ ହଁ ବୁଲା ହଉଛି ତମେ ବି ଟିକେ ବୁଲଉ ଥିବ?
ଦେଖିଆ ଦେଖିଆ କରିବା ଆଉ।
ହୁଁ। ତମେ କେବେ ବାହା ହଉଛ ଆମେ ଭୋଜି ଖାଇବୁନି।
ଆଜ୍ଞା।
ତମ ବାହାଘର କେବେ ହଉଛି ଆମେ ଭୋଜି ଖାଇବୁନି?
ହାଲୋ।
ଆଜ୍ଞା।
ହଁ ଭାଇ କୁହ?
ହୁଁ ବ ଦେଖୁଥିବ ଦେଖ। ଦେଖୁଥିବ କୋଉଠି ମିଳିଲେ ବି ଜଣେଇବ ଯୋଉଠି ଯାହା ଆସୁଛି। କହିଲେ କରିଦବା ଟିକେ ଭାଇଙ୍କର ଆଉ ବାହାଘର ଆଉ।
ନିଶ୍ଚୟ ନିଶ୍ଚୟ କରିବା କରିବା ଏଇ ଗୋଟେ କଥା ଆମ ନଜରରେ ଯଦି କୋଉ ଘର ତମର ଗୁଡିଆ।
ଆଜ୍ଞା ଆଜ୍ଞା।
ହଁ ଦେଖିଆ ଦେଖିଆ କୋଉ ଭଳିଆ ପିଲା ଖୋଜୁଛ?
ଟିକେ ଉ ସାମଳ ବନ ହେଲେ ଚଳିବ ବୟସ ଶହ ଅଠେଇଶି ଛବିଶି ପରେ ହେବା ଦରକାର କାହିଁକିନା ଭାଇଙ୍କ ବୟସ ଆସି ଚଉତିରିଶ ହେଲାଣି। ଚଉତିରିଶ ପଇଁତିରିଶ ହେଲାଣି ତ ଟିକେ ଛବିଶ ସତେଇରିଶ ବର୍ଷ ପରେ ହେଲେ ଚଳିବ। ତାପରେ ଟିକେ ଚାକିରି ଦବା ଦରକାର ଆଉ
ଆଚ୍ଛା ଆଚ୍ଛା।
ହୁଁ ହୁଁ ହୁଁ ଦେଖ ଆଉ ତମ ଦେହ ପା ଭଲ ଅଛି ନା।
ହଁ ମୋ ଦେହବେ ଭଲ ଅଛି ଭାଇ ତମ ଘରଟା କୋଉଠି କହିଲ?
ଆମ ଘରଟା ଏଇ ଶକରପଡା ରାଣୀପଡା ସୁକରପଡା ଯୋଉ ଏରିଆ।
ହଁ ଅସ୍ରଶର ପାଖରେ ତ
ଆଜ୍ଞା ଆଜ୍ଞା ଆଜ୍ଞା ସିଏ ଆମ ମାନେ ଆମ ଗାଁ ଟକେଇକି ଗଲେ ସେ ଗାଁ
ଆଚ୍ଛା ଆଚ୍ଛା ସେ ପାଖରେ ଅଛନ୍ତି ରଘୁନାଥ ଅଛନ୍ତି ଜାଣିଛ ତ
ହଁ ହଁ ଠାକୁର ଅଛନ୍ତି ସେଠି ଆମର ଘର କଥରୁ କେତେ ଆଠଶହ ନଅଶହ ମିଟର ହବ ଆଉ।
ହଁ ତୁ ଭାରି ପ୍ରତୀକ ଠାକୁର ନା।
ତମ ହୁଁ ହୁଁ ତାଙ୍କର ଦାଣ୍ଡଯାତ୍ର ଫେମସ ନବମୀ ଦାଣ୍ଡଯାତ୍ର।
ସେଇ ଦାଣ୍ଡଦାତ୍ରା ସମୟରେିଁ ମୁଁ ଯାଇଥିଲି। ସେ ବାଣ ତ ବହୁତ ଫୁଟେ ନା ସେଠି ପ ରାତି ବାହେ। ହଁ ବହୁତ ଲୋକ ଆଉ ସେଠି ଭାଇ ଯୋଉ କାଳିକା ହୁଅନ୍ତି ଦେଖିଛ ନା ସେ ଯୋଉ ପୁରା ମାନେ ଲୋକ ଚାଲୁଥିବେ ସେଇ ପୁରା ପୁରୀ ଦୌଡିଥିବ କହିଲା ବେଳକୁରୁ ମୁଁ ଟାଙ୍କୁରି ଉଠୁଛି ମାନେ ସତ୍ୟରେ ମାନେ ଗୋଟେ ଅଲୌକିକ ଶକ୍ତି ଅଛି ଯୋଉଟା କି ହଁ ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଉ କଣ କୁହ ଠାକୁରଙ୍କଷ ଟିକେ କହ ଆମେ ଟିକେ ଶୁ କାଁକନା ମୁଁ ଶୁଣି ଠାକୁର ବହୁତ୍ୟକ୍ଷ ହେଇିଗ କି
ହୁଁ ତାଙ୍କର ନଅ ଦିନ ଯାତ୍ରା ଏ ପୁରା ହବ
ହୁଁ
ଁ ମାନେ ସବୁ ପ୍ରକାର ମାନେ ବେଶ ସବୁଦିନ ଗୋଟେ ଗୋଟେ ତ ମାନେ ବିଷୟରେ ନେଇକି ତାଙ୍କର ଯାତ୍ରା ବି ହୁଏ ଦାଣ୍ଡ ଯାତ୍ରା ଦିନେ ଆମର ଯଉ ତମେ ଯେମିତି କହିଲ ଆ କି ମା ମାନେ ଠାକୁର ବାହାରିବେ ତାପରେ ତାପରେ ମା ବାହାରନ୍ତି ମା ବାହାରିକି ପ୍ରଥମେ ଆମର ମଲ୍ଲପୁରରେ ଅଛନ୍ତି ମାଙ୍କର କାଳୀ ମାଙ୍କ ମନ୍ଦିର ସେଠି ଯିବେ ସେ ଟୁ ପଣା ଖାଇସାରିଲା ପରେ
ମଲ୍ଲୀପୁର କହିଲେ ଆମର ଯୋଉ ଅ କୋଉଠି କହିଲ ଗୋରକ୍ଷିଣୀ ପାଖରେ ତ
ହଁ ଗୋରଖିଣୀଙ୍କତିରେ ସେଠି ଯୋଉ ମନ୍ଦିର ଟା ଅଛି ସେଠ ସେ ମନ୍ଦିରରେ ମାଙ୍କ ମନ୍ଦିରରୁ ମାନେ ପଣା ଭୋଗ ଖାଇ ପୁଣି ସେ ବା ଯିବେ ଯିବେ ଆମର ଯୋଉଠି ଦାଣ୍ଡ ହାତ୍ର ପଡିଆ ନାଇଁ ଗେଟ ସାମ୍ନାରେ ଆଉ ଗୋଟେ ମନ୍ଦିର ଅଛି ସେଠି ସେି ପଣା ଭପାରିବେ ମାଗିଲ ସେଠୁ ଯିବେ ସେଠୁ ଯିବେ ଦଶହରା ପଡିଆ ଭିତରେ ଯୋଉଠି ମାନେ ଯାତ୍ରା ହୁଏ ତା ଭିତରେ ଗୋଟେ ମନ୍ଦିର ଅଛି ଏମିତି କରିକି ମାନେ କହନ୍ତିନି ମା ମାନେ ଆଗେ ସିଏ ଯାଆନ୍ତି ଯାଇକି ରାସ୍ତା ମାନେ ସବ ମାନେ କହନ୍ତିନି ଠାକୁର ଯିବା ପାଇଁ କିଛି ଲୋକ ଲୋକଙ୍କୁ ଯା ହଁ ଯିଏ ଯାଆନ୍ତି ବାଟ କଡେଇ ଏଡେଇ ଯାଆନ୍ତି ଆଉ ତାଙ୍କ ପ ଛରେ ମାନେ ଭୋଗ ପାଇବା ପାଇଁ ମାନେ ସ୍ପେଶାଲ ଲୋକ ଯୋଉ ଭଳେ ଅଛନ୍ତି ତାଙ୍କ ଦୌଡି ଯାଆନ୍ତି ତମେ ଯିଏ ଦେଖିଥିବ ସେଇଟା ଜାଣିପାରିବ ଯେ କୋଉ ଭଳିଆ ଅନୁଭୂତି। ଆଉ ସିଏ ଯେତେବେଳେ ତମେ ତାଙ୍କ ସାମ୍ନାରେ ଥିବ ସାମ୍ନା ମାନେ ପୁରା ସାମ୍ନାରେ ନୁହଁ ଯଦି ତାଙ୍କୁ ଦେଖୁଥିବ ସାମ୍ନାରେ ଥିବ ତାଙ୍କ ଭରେ ସେ ନୃତ୍ୟ କରୁଥିବେ ମାନେ ସିଏ ତମେ ଯେମିତି କହିଲା ରୁମମୂଳ ଟାଙ୍କୁରି ଥିବ। ମାନେ ସ ମନ ଭିତରେ ଶରୀର ଭିତରେ ଗୋଟେ ପୁରା ଅଲଗା ପ୍ରକାର ଗୋଟେ ମାନେ ଫିଲ୍ ହବ। ଆଉ ଡର ବି ସେମତି ଲାଗେ।
ଭାଇ ବିଶେଷ କଥା ତମେ କହୁଛ ମୋର ଟାଙ୍କୁରି ଉଠୁଛି ସେ ଜିନଷ ସବୁ ଶୁଣିଲା ବେଳକୁ କାହିଁକିନା ମୁଁ ଦେଖିଛି ଥରେ ସେ ଯୋଉ କାଳିକା ଯିଏ ହୁହନ୍ତି ତାଙ୍କ ପାଟିରୁ ପୁରା ନିଆଁ ବାହାରେ ଯୋଉ
ହୁଁ ହୁଁ ହୁଁ ନିଆଁ ଭାରେ ବାଜା ଫଜା ଯଦି ଟିକେ ଭୁଲ ହେଲେ ବି ସିଏ ମାନେ ଉଁ ତାଙ୍କୁ ମାନେ ସିଏ ସେତେବେଳେ ମାନେ ତେଣୁ ସେଇ ଟାଇମରେ ଟିକେ ଅଲଗା ହେଇାଯାଏ କାହିଁନା ବାଜା ବି ସେଇ ରେଟ ରେ ମାନେ ପୁରା ବାଜେ।
ହଁ।
ମାନେ ଯିଏ ଦେଖିଛି ତମକୁ ତମେ ତ ଶୁଣିକି ଏମିତି ହଉଛ ଆମେ ଦେଖିଲେ ବି ଆମକୁ ଦେହ ପୁରା ଶୀତେଇ ଉଠେ।
ହଁ ହଁ। ଯାହା ହଉ ଆଉ ସେ ଯ ଠାକୁରଙ୍କର ତ ମାନେ ଭୋଗ କହିଲେ ମୁଖ୍ୟ ମାନସିକ ବାଣ।
ଆ ସିଏ ତ ଦା ଦାଣ୍ଡ ଯାତ୍ର ର ତ ମୁଖ୍ୟ ହଉଛି ବାଣ ଆଉ। ସାପ ସେ କେତେ ଆକାଶରେ ବାଣ ଅଛି ସାପ ତାନସିକ ପାଣି ପ୍ରବଳ।
ହୁଁ ହୁଁ ନାଇଁ ଏମିତି ବି ଲୋକ ବହୁତ ମାନସିକ ଇଏ କରନ୍ତି ନା କାରଣ ମୁଁ ବି ନେଇ ମାନସିକ ମାଣବ ବି ଆମ ଆମ ଘ ଥରେ ବି ଆଉ ଗୋଟେ ମାନସ ବାଣ ତାର ଶୁଣିଛି ଯେ ହେଠି ଆ ସଂକ୍ରାନ୍ତି ହରିକାରେ ବି ମାନ ବାଣ ଇଏ କରନ୍ତି। ଫେରିଲା।
ହୁଁ ହୁଁ ହୁଁ ସେଇ ତ ତମେ ଜାଣିଛ ସଂକ୍ରାନ୍ତିରେ ବି ତାଙ୍କର ମେନ୍ ଜିନିଷ ସେଟେ ରହୁଛି କାହିଁକିନା ସେ ପ୍ରତ୍ୟେକ ଠାକୁର ଠାକୁର ଶୁଣୁନ୍ତି ଯିଏ ଭକ୍ତିରେ ଡାକିଲା ତାଙ୍କୁ କଥା ଶୁଣ ଆଉଜି ଭକ୍ତିରେ ନ ଡାକିଛି ଯି ପୁଅ ଖାଲି ଦର୍ଶନ କରିକି ଆସିବ ମନରେ ଭକ୍ତି ନାହିଁ ଦର୍ଶନ ତାହଲେ କଣ ହବ ଭକ୍ତି ଭାବରେ ଠାକୁରଙ୍କୁ ସେତିକି ଦରକାର
ସେଇତ
ଆଉ ତମ ଖବର କଣ କୁହ ତମେ କଣ ଖିଆପିଆ ସଇଲା
ଖିଆପିଆ ହେଇନି ହେବ ଆଉ ରୋଷେଇ କରିଥିଲି ଖରାବେଳେ ସେୟାକୁ ରଖିଛି। ଫେର ଖାଇବା ଆଉ ରାତିକି ଆଉ।
ଓହୋ ଗରମ କରିବା ଆଉ ଡ୍ୟୁଟିରୁୁ କେତେବେଳେ ଆସିଲ?
ଡ୍ୟୁଟି ରୁ ସାଢେ ଆଠଟାରେ ଆସିଲି ବାହାରିକି।
ହୁଁ ହୁଁ ହୁଁ।
ହୁଁ ସେଟା କଥା।
ଆଜ୍ଞା ଆଜ୍ଞା।
ଆଉ କଣ ଘରେ ସବୁ ସମ ସନ୍ଦେ ଭଲ ଅଛି ତ?
ହଁ ସେମିତି ମେଡିସିନ ଖାଇକି ସବୁ ଆଉ କଣ ଦେହ
ମେଡିସିନ କଣ କାହାର ଦେହ ପାଇଁ ଖରାପ ଅଛି ବୋଧେ
ହଁ ସମସ୍ତେ ଘରେ ସମସ୍ତେ ଆମର ଦେହଖରାପ ସବୁ ମେଡିସିନ ଖାଇକି ସବୁ
ଆଚ୍ଛା ବାବା ବାପା ଘରେ କଣ କରନ୍ତି ମାନେ ବସିଛନ୍ତି ନା କଣ କିଛି କାମ ହେରିକା କରନ୍ତି।
ନା କାମ କରୁଥିଲେ ଦେହ ଟିକେ ଖରାପ ଦେଲେଣି କାମ ଫାମ ଛାଡିଲେଣି ନା ଘରେ ଯେତିକି ନିଜ କାମ ଯେତିକି ଆଉ।
ଆଚ୍ଛା ଆଛା ହୁଁ ଏବେକାଶ ଯେମିତି ହେଲାଣି ଯାହା କହୁଛ ଆଉ ଘରୁ ଗୋଟେ ବହୁ ଖଣ୍ଡ ଦରକାର ତମର।
ହଁ ସେ ନିହାତି ଦରକାର। କାହିଁ ନା ଦି ଜଣ ହଉ ଆଉ ଗୋଟେ ଭଉଣୀ। ଥାନ୍ତା ସିଏ ମାନେ ବି ହେଇଥାନ୍ତା ଆମେ ଦି ପୁଅ ହେଇଯାଉଛୁ। ତ ନିହାତି ଗୋଟେ ବହୁତ ଦରକାର।
ହଁ।
କାଁ ନା ମାଙ୍କ ଦେହ ବି ଖରା ସିଏ ବି ଆଉ ଏତେ କାମ କରିପାରୁନାହାହିନ୍ତି ତାଙ୍କୁ।
ଆଚ୍ଛା ମାଆଙ୍କ ଦେହ କଣ ହେଇଛି।
ଏ ଅଣ୍ଟା ପ୍ରବ୍ଲେ ଆଉ ସେ ଡକ୍ଟର ମନା କରି ଯେ ନୂଆ ନଈ ନହିଁ କାମ କରିବନି ଏ ରୋଷେଇବାସ ମାନେ ବସିବନି ବେଶୀ ଉଠା ବସା। କରିବନି ଆଇ ସେ ସବୁ ରହିଲା ବେଳକୁ ଅସୁବିଧା ଅଛି।
ସେଇତ ଦେଖ ଯେତେ ଯାହା ହେଲେ ମା ମନ ନା ମାନେ ଛୁଆ ମାନେ ଅସୁବିଧା ଇଏ କରୁଥିବେ ସିଏ କହୁ ମୋ ସେଇୟା।
କିନ୍ତୁ ଧର ଧର ସକାଳୁ ଉଠି ମୁଁ ଝାଡୁ ଫାଡୁ କରିଦିଏ। ହେଲେ ବି ଯଦି ମୁଁ ଶୋଇପାରୁଛି ସିଏ ତାର କାମ ସବୁ ସାରଦ ଉଉଠିକି।
ହଁ ଦେଖ ଦେଖ ଯାହା ହେଲେ ବି। ଯାହା ହେଲେ ବି ମା ମନ ନା ସମ୍ଭାଳି ହବନି ଛୁଆ କାମ କରି ମା ବସିବ ସେଠି। ଯେତେ ଯାଇ ହେଲି ଦେଖ ଆମ ଦେହ ପ୍ରତି ଖରାପ ଜର ହେଇଥିବ ଥଣ୍ଡା ହେଇଥିବ। ଆମେ ସେ ଯୋରୁ ଉଠୁନି ମାନେ ସେମିତି ଶୋଇକି ରହିଥିବା ଦେହ ବିନ୍ଧୁଛି ହଉଛି କିନ୍ତୁ ମା ଦେଖ ଗୋଟେ ଘରେ ଉଁ ଗୋଟେ ଲୋକ ସେ ମା। ସିଏ ଦେହ ହଉ ପା ହଉ ସବୁଥିରେ ସେଇଥିରେ ରୋଷେଇବାସ କର ଖାଇବାକୁ ଦବ ସବୁ କରୁ ଥ ତାର କିଛି ହୁଏ ନା ଯେମିତି ଭଗବାନ ତାକୁ ଅମର ଲୋଡି ଦେଇଛନ୍ତି ଖାଇବାକୁ ସେଇ ତ ସେଥିପାଇଁ ତ ମାନେ ସେଦିନ ମୁଁ ଦେଖୁଥିଲି ଗୋଟେ ଏଥିରେ କୋଉଥିରେ। ଜଣେ ପଚାରିଲା କି ତା ପିଲାକୁ ଯେ ବାପା ବଡ ନା ମା ମା ବଡ ସେ ପୁଅ ତା ବାପାକୁ ପଚାରିଲା। ତ ହୁଁ ତା ବାପା ତାକୁ ଉତ୍ତର ଦେଲା କି ଶାସ୍ତ୍ରରେ କୁହାଯାଇଛି ଯେ ପିତା ଧର୍ମ ପି ପିତା ସ୍ଵର୍ଗ ପିତା ହିଁ ପରମ ତପ ପିତରେ ପିତରେ ପ୍ରିତିମା ପର୍ନେ ପ୍ରିୟନ୍ତି ସହର୍ବ ଦେବତା। ମାନେ ପିତାଙ୍କୁ ସ୍ଵର୍ଗ ସହ ତୁଳନା କରା ହେଇଛି, କିନ୍ତୁ ମାଙ୍କୁ ସ୍ଵର୍ଗ ଠାରୁ ବି ବଡ ମାନେ ଜନନୀ ଜନ୍ମଭୂମିଷ୍ଟ ସ୍ୱର୍ଗାଦପୀ ଗରିୟସୀ ଗରିୟସୀ ତେଣୁ ସ୍ଵର୍ଗ ଠାରୁ ବି ବଡ ତେଣୁକରି ମା ହଉଛି ସବୁଠୁ ବଡ ବୋଲିକି ଇଏ।
ଆଜ୍ଞା।
ହୁଁ।
ନାଇଁ ସେଇଟା ତ ଭଗବାନ ବି କହିଛନ୍ତି ଦୁନିଆରେ ବଡ ହଉଛି ମା।
ହଁ ହଁ। ଲାଗି ଆଉ ଯୋଉ କହିଲ କି ଜଏଣ୍ଟ ଫ୍ୟାମିଲି ବୋଲିକି ଆଉ ସବୁ ଘରେ କିଏ କିଏ ଅଛନ୍ତି।
ବାପାଙ୍କର ତିନି ଭାଇ। ବାପା ହେଲେ ମଝିଆ ସିଏ ବଡ଼ାପା ଦାଦା ରହିଲେ। ଏ ବଡବୋଉ ଖୁଡି।
ହଁ।
ତାପରେ ବଡପାଙ୍କର ଦି ପୁଅ ଦି ବୋହୂ ତାଙ୍କର
ସମସ୍ତେ ଏକା ଏକାଠି ମାନେ ଆମର ଯୋଉ ରହୁଛ ଏକାଠି ରୋଷେଇ ନା ରୋଷେଇ
ଆଜ୍ଞା ନାଇଁ ସବୁ ଅଲଗା ଅଲଗା।
ଆଚ୍ଛା କେବଳ ଗୋଟେ ଘର ଭିତରେ ରହୁଛ ଖଞ୍ଜା ଘର ତା ପରେ ସେଇ ଘର ଭିତରେ ରହୁଛ, ଆଛା ଆଛା। ବଡବାପା ହେରିକାଙ୍କ ଝିଅ ହେରିକା କିଏ ଅଛନ୍ତି, ନା ସବୁ ବାହା ହେଇଗଲେଣି ସେମାନେ ସମସ୍ତେ?
ନାଇଁ ନାଇଁ ତାଙ୍କର ଝିଅ ନାଇଁ, ଆମର ଗୋ ମାନେ ପାଞ୍ଚ ଭାଇରେ ଗୋଟେ ଗୋଟେ ଭଉଣୀ, ଦାଦାଙ୍କର ଗୋଟେ ଝିଅ, ବଡବାପାଙ୍କର ଦି ପୁଅ, ଆମେ ଦି ପୁଅ ହଁ, ସିଏ ବି ବାହା ହେଇଗଲାଣି।
ଆଛା ଆଛା, ତାଙ୍କ ବଡପାଙ୍କ ପୁଅ ହେରିକା ସବୁ ସମସ୍ତେ ବାହା ହେଇଗଲେଣି ନା ସ ସବୁ ଅଛନ୍ତି?
ହୁଁ ହୁଁ ହୁଁ ସେ ସବୁ ବାହା ହେଇକି ତାଙ୍କର ଗୋଟେ ବଡ ପୁଅର ଗୋଟେ ପୁଅ ଗୋଟେ ଝିଅ, ସାନର ଗୋଟେ ପୁଅ।
ଆଛା ଆଛା, ଯାହଉ, ହଉ ଭାଇ ଆମେ ରହୁଛୁ। ଯାଉଛି ଯିବି ଖିଆପିଆ କରିବା। ହଁ ହଉ ରହିଲି, ଜୟଶ୍ରୀ ଜଗନ୍ନାଥ।
ଆଜ୍ଞା ଆଜ୍ଞା, ଜୟ ଶ୍ରୀ ଜଗନ୍ନାଥ।